ହାଲୋ।
ହୁଁ।
କଉଠୁ କହୁଥିଲେ।
ସାରୁ ତାଳୁ କରୁଥିଲି
କୋଉଠୁ?
ଖାଲପାଳ
ହାଲକା।
ହ୍ୟାଲୋ।
ବୁଝିଲେ, ଖାଲପାଳ।
ଓହଁ, କେଉଁଝର।
କେନ୍ଦୁଝର ଡିଷ୍ଟ୍ରିକ ଓହୋ ଆଉ ତମ ନାଁ ଟା?
ଆସୁନି କି?
ନା ଏଥିରେ ସୋ କରୁନି।
ଶ୍ରଦ୍ଧାଞ୍ଜଳି ଓହୋ ଶ୍ରଦ୍ଧାଞ୍ଜଳି ଜେନା ଯୋଉ ଗୋଟେ ଆସେ।
ହଁ ହଁ ସେଇ
ଓହୋ। ଆଉ ସେମ ସେମ୍ ଆମେ ଟୁଇନସ ହେଇଯିବା ଆଉ ମୋର ଶ୍ରଦ୍ଧାଞ୍ଜଳି ଆଉ
ମୁଁ ଏଇନା ନାଆଟା ପଢ଼ୁଥିଲି ମୁଁ କହିଲି ମୋ ନାଆରେ କଣ କଲଟା ପଳେଇଆଇଲାଣି। ହଁ ଫାଷ୍ଟ ମୁଁ ଶ୍ରଦ୍ଧାଜଳି ପଢିଲି ନା ମୁଁ ଟାଇଟଲ ଆଡକୁ ଯାଇନି।
ହଁ, କଣ କରୁଛନ୍ତି?
କିଛି ନାହିଁ ଏଇ ଜଷ୍ଟ ଖାଇକି ଆସିକି ଏବେ ଶୋୟାକୁ ବସଛି ଆଉ
ରୋଷେଇ କଣ କରିଥିଲେ?
ରୋଷେଇ ଚିକେନ ହେଇଥିଲା।
ହଉ ଚିକେନ ରୁଟି, ଭାତ। ବର୍ଷା
ବର୍ଷା ହେଇଥିଲା ଯେ ଆଉ ହେଇକି ଛାଡି ଯାଇଛି ଆଉ।
ଓହୋ ଆଉ ବେବି କେତେଟା?
ମୋର ଗୋଟେ।
ପୁଅ ନା ଗାରୁ।
ଏଇ ଝିଅ ଛୁଆ ଝିଅଯେ ସେଇ ତାର ତିନି ଚାଲିଛି ତା ତାକୁ ଚାରି ଚାଲିବ। ଚାରି ମାସ୍ ଚାରି ମାସ ହେବ ଗଲା।
ଓହୋ ଥ୍ରୀ ମନ୍ଥସର ବେବି?
ହଁ, ହୁଁ।
ଚାରି ମାସ ଭାରି ହଇରାଣ ହଉଥିବେ ଏଇନେ।
ହଁ।
ହଁ ଫ୍ୟାମିଲିରେ ଆଉ କିଏ କିଏ ଅଛନ୍ତି, ହୁଁ।
ଖାଇବ ସୋ ଶୁଶୁ କରିବ ତାପରେ କାନ୍ଦିବ।
ହଁ। ଭାଇ କଣ କରନ୍ତି?
ସିଏ ପ୍ଲାଟ ଗା।
ହୁଁ ହୁଁ କେନ୍ଦୁଝରରେ, ତାରିଣୀ ଠାକୁରଙ୍କ ପାଖ?
ଆଜ୍ଞା?
ତାରିଣୀ ଠାକୁରଙ୍କ ପାଖ?
ହୁଁ ହୁଁ, ତମର କୋଉଠି?
ଆମରପା ସାଲେପୁର ରସଗୋଲା।
ଅହଁ।
ସାଲେପୁର ସାଲେପୁର
ହୁଁ ହୁଁ।
ଆମର ସାଲେପୁର। ମୋର ଦିଟା ପୁଅ- -
ହୁଁ।
ପୁଅ ବଡ ପୁଅ ଯାଇଚି। ଆଜି ତାର ପୋଗ୍ରାମ ଅଛି ନେମାଳ ଅଚ୍ୟୁତାନନ୍ଦ ଜାଣିଥିବେ?
ହଁ ହଁ ଜାଣିଚି।
ହଁ ଅଚ୍ୟୁତାନନ୍ଦଙ୍କ ପାଖରେ ତାର ଆଜି ପୋଗ୍ରାମ ଅଛି।
ହୁଁ।
ସେ ଯାଇଚି ଆଜି ଡ୍ୟାନ୍ସ କରିବାକୁ। ସାନ ପୁଅ ନଅ ମାସର ସେ ଶୁଇଚି ଆଉ।
ହଁ ହଁ।
ବଡ ପୁଅ କୁ ହେଲାଣି ଏଗାର ବର୍ଷ ଏଇ ଅଗଷ୍ଟ ଚବିଶି ତାକୁ ଏଗାର ଚାଲିବ ଦଶ ଚାଲିଚି ଏବେ।
ହଁ
ସାନ ଏଇଠି ଶୋଇଛି ଆଉ।
ଆଉ ଖାଇ ପି ସାରିଲଣି।
ନା ଆମର ଖିଆ ପିଆ ହେଇନି ବା ପୁଅ କୁ ଅନେଇକି ଅଛୁ ଦି ଜଣ ଯାକ। ଆଉ ସିଏ ଯାଇଚି ତ ପୋଗ୍ରାମ ତା ଜେଜେମା ସହିତ ମୁଁ ଟିକିଏ ବେବି ଲାଗି ଯାଇପାରୁନି। ରହିଯାଉ ସିଆଡେ ଟିକେ ଦିଦିନି ଆଉ ସେ। ସେପାଇଁ ତା ଜେଜେମା ନେଇକି ଯାଉଚନ୍ତି ତାକୁ ଚାରିଆଡେ ପୋଗ୍ରାମ। ଦେଖିନି ସେ ଆସିନି ଆସିଲେ ଖାଇବୁ ପିଇବୁ ଶୋଇବୁ ଆଉ। ହଁ ଶୋଇଲା ବେଳକୁ ଦେଲି ବାର। ହଁ ଶୋଇଲା ବେଳେ ଲେଟ୍ ବାପା ବି ମା- - ର୍କଟ ଯାଇଚନ୍ତି ସିଏ ବି ଆସିନାହାନ୍ତି।
ହଁ ହଁ ସମସ୍ତେ ଘରେ ଆସିଲେ ସାଙ୍ଗ ହେଇ ଖାଇବା ଆଉ। ରୋଷେଇରେ କଂ କରିଚ?
ରୋଷେଇ ଆଜି ରୁଟି ହେଇଚି। ଆଉ ଚୁନି ଆଳୁ ଭଜା ହେଇଚି ତାପରେ ସିଏ ପଖାଳ ଖାଇବେ କହୁଥିଲେ। ଏ ଚୁନିଆଳୁ ଭଜା ହେନେ ଖାଇଦେବେ ପଖାଳ ଆଉ।
ଆଇଁଷ କିଛି ହୁଅନି ନା?
ନାଇଁ ଆଇଁଷ ଆଜି ଗୋଟେ ବାହାଘରଆ ଥିଲା ଦ୍ୱିପ୍ରହରେ ଆମେ ପଳେଇ ଥିଲୁ ସମସ୍ତେ ଖାଇବାକୁ। ସେଥିଲାଗି ଆଉ ନୃସିଂହ ମନ୍ଦିର ଯାଇଥିଲୁ ନା ସେଥିଲାଗି ଆଉ ନୃସିଂହ ମନ୍ଦିର ବାହାଘର ଥିଲା ନା ନୃସିଂହ ମନ୍ଦିରକୁ ଆଇଁଷ ପଶେନି। ସେଥିଲାଗି ଆଉ ଯାଇନାହାନ୍ତି। ଆଉ ପୁଅ ତ ନାହିଁ ଏକେରେ ଖାଇବ ବୋଲି। ସେଥିଲାଗି ସିଏ ତ ସିଆଡୁ ଖାଇକି ଆସିବ କି ପ୍ରାୟ ପୋଗ୍ରାମ ରେ ଖାଇଆକୁ ଦିଅନ୍ତି। କିନ୍ତୁ ସେଥିଲାଗି ଖାଇକି ଆସିବ କି- - କଣ ଜାଣିନି ୱେଟ୍ କରିକି ବଇଚୁ ତାପରେ ଦେଖିଆ। କଁ ହୋଉଚି।
ହଁ ସେ ଆସିଲେ ସବୁ ମିଶିକି ଖାଇବେ। ଖାଇବା ଶୋଇବା ତମର ତ ଏମିତିରେ କହୁଚ ଲେଟ୍ ରେ ତାଙ୍କର ଖିଆ ସୁଆ ହୁଁ। ଏତେ ଲେଟ୍ ରେ ତ ଶୋଉଚ କେମିତି ଉଠୁଚ ପୁଣି କେତେବେଳେ।
ସକାଳ ପାଞ୍ଚଟା ଛଅଟା ଛଅଟା ରେ ଉଠୁ। ଛଟାରେ ଉଠିଲେ ଆମ ବାବୁ ଅଫିସ ଯିବେ। ତାଙ୍କ ପାଇଁ ଟିଫିନ୍ ପୋସ୍ - - ଆଉ କଣ କରିବା। ନାଇଁ ସକାଳୁ ମା ଉଠନ୍ତିନି ସେ ସାଢେ ଚାରିଟା। ଚାରିଟା ସିଏ ଉଠନ୍ତି। ଉଠିକି ତାଙ୍କର ଓଳା ଓଳି ଚୁଲି ଲିପି ଦିଅନ୍ତି ତାଙ୍କ ସମସ୍ତେ ସାରି ଦିଅନ୍ତି। ସିଏ ଉଠି ସବୁ ସାରିଲା ବେଳକୁ ମୁଁ ଆମେ ଯିବୁ ଉଠିବୁ ଗାଧେଇବୁ। ଗାଧେଇ ସାରିକି ଠାକୁର ପୂଜା। ଠାକୁର ପୂଜା ପରେ ମା ଭାତ ବସେଇ ଦେଇଥିବେ ଆଉ ଇଏ ନେବେ ଟିଫନ୍ ଭୁବନେଶ୍ଵର ଯାଉଛନ୍ତି ଡେଲି ଅପଡାଉନ ହଉଛି। ଅଫିସ୍ ଯିବେ। ସେଥିଲାଗି ସିଏ ଯିବେ ଟିଫିନ ନେବେ ପୁଅ ପାଇଁ ଟିଫିନ କଲେ ସିଏ ଦଶଟା ରୁ ଚାରିଟା ସ୍କୁଲ। ସିଏ ଯିବ ତିନିଟା ପଇଁଚାଳିଶ ରେ ଆସିବ ଆସିବ ଏମତି ଆଉ ରୋଟିନ ଡେଲିକା ହଉଛି ରୋଷେଇ ସରିଯିବ ସାଢେ ଆଠଟା ଭିତରେ। ଆମ ବାବୁ ଯିବେ ନଅଟାରେ ଖାଇ ପିଇକି ମୋ ପୁଅ ଯିବ ଦଶଟା ପନ୍ଦର ରେ। ଆ ତା ଭିତରେ କାମ ସାରିଲା ଆଉ ହଁ ପୁଅ ସେନ ଜାଭିହର ସ୍କୁଲ ରେ ପଢୁଛି।
ଏ ହଁ।
ପୁଅ ଜାଭିହର ରେ ପଡୁଚି ସାନ ତ ଏଇନେ ନଅ ମାସର ସେତେ ଇଏ ହେଇନି ଦିନେ ଦିନେ ଯାକ ତାପରେ ଆଉ କିଛି କାମ ନାହିଁ ଯାହା ବେବି କାମ।
ସେଇତ ଛୁଆ ଆଉ କଣ କି?
ବେବି ପଛରେ ଦୌଡିବା କଥା ଆଉ।
ହୁଁ ଏ ଘର କାମ କର ସେ ଖାଇଲା ପିଇଲା ତାଙ୍କ କଥା ବୁଝୁ।
ହୁଁ।
ସିଏ ଟିକେ ଖାଇ ପିଇକି ଶୋଇଲା ପରେ ଯାଇକି ତମେ ଟିକେ ଅଚିନ୍ତା ଆଉ। ହଁ ସିଏ ଖାଇ ପିଇକି ଶୋଇଲା ପରେ ତମେ ଟିକେ ଅଚିନ୍ତା ହବ।
ନାଇଁ ପୁଅ ଖାଇ ପି କି ପୁଅ ଏତେ ଦୁଷ୍ଟ ନୁହଁ ମୋ ବଡ ପୁଅ ଦୁଷ୍ଟ। ସାନ ପୁଅ ଦୁଷ୍ଟ ନୁହଁ ମୋ ବଡ ପୁଅ ଚାଲିଲା ଶଗଡ଼ ରେ ହାତ ମାରିଦବ।
ବା ବା ରେ।
ହୁଁ ସେ ବହୁତ ଦୁଷ୍ଟ ବିଛୁଆତି ଖଣ୍ଡେ। କିନ୍ତୁ ମୋ ସାନ ପୁଅ ନୁହଁ ସାନ ପୁଅ ପୁରା ନର୍ମାଲ।
ହୁଁହୁଁ ହୁଁ।
ଆପଣ କଣ ସିଜରିଙ୍ଗ ନା ଡେଲିଭରି ନର୍ମାଲ?
ନା ନର୍ମାଲ ହେଇଥିଲା ସିଜରିଙ୍ଗ ହୁଁ।
ମୋର ବି ଦିଟା ଙ୍କ ନର୍ମାଲ।
ହୁଁ।
ହୁଁ।
ନା ନର୍ମାଲ କଣ ସିଜରିଙ୍ଗ କଣ ଦିଟା ଙ୍କ କଣ କଷ୍ଟ ନାହିଁ କହୁନ? ଦିଟାଙ୍କ ରେ କଷ୍ଟ ଅଛି। କଣ କରିବା ଆମ ଝିଅ ଜୀବନ ମାନଙ୍କ ତ ଅଛି ସେଇ ଜିନିଷଟା।
ହାଲୋ।
ହୁଁ।
ହୁଁ କୁହନ୍ତୁ ହ।
ହୁଁ ତାହାଲେ ରୋଷେଇବାସ ସାରିକି ଫାଙ୍କା ଅଛନ୍ତି ନାଇଁ।
ଆଉ କଣ କରିବା? ଏଇଠି ବସିଥିଲି ମୁଁ ତ ନୂଆ ଜଏନ୍ କରିଚି ନା ଜାଣିନି ଆଉ ସେଥିଲାଗି ମୁ କହିଲି ଦେଖିବା କଲ କରେ କଥା ହବା କାହା ସହିତ ଫେ ମୁଁ ପରଦିନଠୁ ଦେଖୁଛି ମେସେଜ ଆସୁ ଥିଲା ସବୁ ହଲୋ ଫ୍ରି ଅଛନ୍ତି କଲ୍ କର ଆ ସେଥିଲାଗି ମୁଁ ଆଉ ଇଏ କଲିି ନି ମୁଁ ଆଜି କଲ୍ କଲି ଆଉ।
ଆଉ ସମସ୍ତେ ଭଲ ଅଛନ୍ତି ନା ଘରେ।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଖାଲି ବାପାଙ୍କ ଆଣ୍ଠୁ ତାଙ୍କର ଟିକେ ଶଶୁରଙ୍କ ର ଆଣ୍ଠୁ ପେନ ହୁଏ। ହୁଁ ଆପଣଙ୍କ ଫାମିଲି ରେ କିଏ କିଏ ଅଛନ୍ତି?
ମୋ ଫ୍ୟାମିଲି ମୋ ଶଶୁର ମୋ ସ୍ଵାମୀ ମୁଁ ମୋ ଝିଅ। ଆଉ ମୋ ନଣଦ ନଣଦେଇ ତାଙ୍କ ପୁଅଟେ ଝିଅଟେ ସେ ସବୁ ମିଶିକି ଅଛ
ସିଏ ତ ବାହା ହେଇଯିବ ଣି।
ଆଉ ସେ ବାହା ହେଇଛନ୍ତି ଯେ ମାନେ ତାଙ୍କର ଶାଶୁ ଘର ପରିବେଶ ଟା ଭଲ ନୁହେଁ ସେଠି। ତ ସେଥି ପାଇଁ ସେଇଠି ରହନ୍ତିନିଁ ହୁଁ।
ହୁଁ ହୁଁ ହୁ ତମ ପାଖରେ
ଏବେ ଆମ କଥରେ ଅଛନ୍ତି ତାଙ୍କର ଜାଗା କିଣିଛନ୍ତି ଘର କଲେ ସେ ସେଠିକି ସିଫ୍ଟ ହେଇଯିବେ।
ଓହୋ। ଓ ହ ନଣନ୍ଦ କଣ କରନ୍ତି?
ସିଏ ଘରେ ଅଛନ୍ତି ହଁ ସେ ଆଉ ତାଙ୍କ ସ୍ଵାମୀ ତାଙ୍କର ଗାଡି ଅଛି ସେଇ ଗାଡି ତାଙ୍କର ହଁ ତାଙ୍କର ପର୍ସନାଲ ଗାଡି ଦିଟ ଅଛ ଟାକ୍ଟର ସେଇଟା ତର ଚଲନ୍ତି ହୁଁ।
ଭଲ ଆଉ।
ହୁଁ।
ତାଙ୍କର ପୁଅ
ତାଙ୍କର ଗୋଟେ ଝିଅ ଗୋଟେ ପୁଅ ଝିଅ ଟା ବଡ ଆଉ ପୁଅ ଟା ଏଇ ସାତ ମାସ ଚାଲିଛିତ।
ଓହୋ ହୋ ଝିଏ ତକୁ ଚାରି ପାଞ୍ଚ ବର୍ଷ ହେଇଥିବ ଆଉ।
ସେ ହଁ ସେ ପାଞ୍ଚ ବର୍ଷ ଅଛି। ସେଇ ତ ହଇରାଣ ତାଙ୍କର ଗୋଟେ ଛୋଟ ଛୁଆକୁ ମୋର ଗୋଟେ ଛୋଟ ଛୁଆ। ଏଇ ରୋଷେଇ ବାସ ପାଇଁ ବେଶୀ ହାନି ହଇରାଣ। ଯଦି ଶୋଇ ପଡିଥିବେ ତ ଏକାଟାଇମ ରେ ଦୁଇ ଜଣ ଶୋଇଥିବେ ସେ ପୁଣି ପାଞ୍ଚ ଦଶ ମିନିଟ୍ ଶୋଇବେ ସାଙ୍ଗେ ସାଙ୍ଗେ ପୁଣି ଉଠି ପିବେ ହୁଁ।
ହୁଁ ଆମର ପା ସେଇଆ ହଉଛି ମୁଁ ଆମର ପା ସେଇୟା ମୋ ଯା ର ମୋଠୁ ମାସେ ବଡ ପୁଅ ମୋର ମାସେ ସାନ ପୁଅ ଦିଟା ଙ୍କ ଯେତେଳେ ଏକାଠି ହେଇ ଯାଉଛନ୍ତି ତାପରେ ଖାଦିଅ ଆଉ କାମ ଯାଉ ଚୁଲିକି ଆଉ।
ସାଙ୍ଗ ତ ଗୋଟେ ଗୋଟେ ଜଗେଇିବାକୁ ପଡିବ ତମେ କାମ କଣ କର
ସେଥିଲାଗି ଆମ ମା ସାଶୁ ବେଶୀ ହଇରାଣ ହୋଉଛନ୍ତି। ସେ କଣ କରୁଛ
ହଁ ଯହେଲେ ସିଏ ବି ତାଙ୍କୁ ଟିକେ ଧରା ଧରି କରୁଥିବେ ଜଣଙ୍କ ଧରିଲେ ଆଉ ଜଣେ ପୁଣି ହଁ
କାହିଁକି ନା ସେ ବୁଲିବାକୁ ଦିଟା କହିଲେଣି ସେ କହୁଛି ମାତା ଧାରା ସେ କହୁଛି ମା
ମତେ ଧର ହଁ କାହାକୁ ନେବେ
ଆଉ ଇଏ ବି ଜାଣିଲାର ହେଲାଣି ଆଉ ବଡଟାକୁ ଆମର ଦଶ ମାସ ହେଲାଣି। ଆଉ ସାନ ଟାକୁ ଆମର ଏଇଠି ନଅ ମାସ ଚାଲିକି ପୁରୁରିବ। ଏବେ ସେଥିଲାଗି ଜାଣିବାର ଯୋଉ ହେଇଗଲେଣି ସେଥିଲାଗି କିି ସେି କହୁଛି ମାଛ ଧର ସିଏ କହୁଛି ମାଛ ଧର ଆଉ।
ହୁଁ ହୁଁ ତ ସେମାନେ ଟିକେ ଧରୁଥିଲେ ତମେ ଟିକେ କାମ ଧନ୍ଦା କରିବ ଫ୍ରିରେ।
ନାଇଁ ନାଇଁ କଣ ହଉଛି ନା ଆମ ସାନ ଯାହା ସି ରାତି ରୋଷେଇ ତାର ଟୋଟାଲ ରାତିରେ ସିଏ ତାର ର ଫୁଟି ଫୁଟି ତାର ଯାହା ହଉ ସେ ଡାକିବନି ଅପା ଆସବନି ସିଏ ତାର କରିଦବ ରାତିରେ ଆଉ ଦିନରେ ସକଳୁ ସିଏ ମୋ ଠାକୁର ପୂଜା କରିକି ଉଠିଲା ବେଳକୁ ସେ ତାର ଚା ଫା ଟିକେ କରିଦେଇଥାଏ ନହେଲେ ଛୁଆଙ୍କୁ ଜଗେ ଆଉ ବଉଙ୍କର ମୋର କରିଦଉ, ସିଏ ଟିକେ ମାନେ ହେଲ୍ଥ ଅଛି ତ କରିପାରେନି ଠିକ୍ ସେ। ଦୌଡିକି କାମ ଟା ସକାଳୁ ଟାରୁ ବେଶୀ କାମ ଲାଗେ ନା। ଆଉ ରାତିରେ ତା ପୁଅଟା କଣ କରେ ନା ଶୋଇ ପଡେ, ପୁରା ସନ୍ଧ୍ୟା ବେଳଳେ ଶୋଇବ ଶୋଇବ ଶୋଇବ ଶୋଇବ ରାତି ତିନିଟା ଚାରିଟାରେ ଏମିତିରେ ଉଠିବ।
ହଁ ସେଇଥିଇରେ ସେ ଫ୍ରି ହେଇଯାନ୍ତି ସେଥିପାଇଁ ସେ କରିଦିଅନ୍ତି ଆଉ ରାତି ସହିତ
ସନ୍ଧ୍ୟାବେଳ ର ସେଇଟା ସିଏ ତାର କରେ ସ ସେ କହିବନି ବି ଅପା ଆସ କି କଣ କିଛି ନାହିଁ। ଯ ଅତ୍ୟଧିକ ଯଦିିନ ଆସିଥିବେ ନଣନ୍ଦ ନଣଦେଇ ସମସ୍ତେ।
ଆଉ ଯଦେ କାମ ପ୍ରେସର ଟା ରହିଯାଉଥିବ ଟିକେ ତାହେଲେ
ଦିନୁ ଆମେ କରିଥାଉ।
ହୁଁ ତ ଜଣେ ଆଉ ସମସ୍ତଙ୍କ ପାଇଁ କରିପାରିବ ନା ଘର ଲୋକଙ୍କ ପାଇଁ କରି ବସ ଅଲଗା ବନ୍ଧୁ ବାନ୍ଧବ ଆସିଲେ ସେ ଅଲଗା।
ହୁଁ।
ଆଉ ବନ୍ଧୁ ବାନ୍ଧବ ଆସଲେ କଣ ଗୋଟେ ଆଇଟମ୍ ନା ଦିଟା କରିଦବ ବି। ଯାହେଲେ ତିନି ଚାରିଟା ନହେଲେ ଆଖି କୁ ସବୁ ଦେଖା ଜୀବନୀ।
ହଁ। ସେଇ ବା ହଉଛି ଆ ଆଉ ଦି ଦିଟା ହେଲା ବେଳକୁ କଣ କରିବା।
ହୁଁ।
ଆପଣଙ୍କର ବି ଦିଟା ସେଦିନ ହଇରାଣ।
ହୁଁ ହୁ ହୁଁ ହୁଁ
ଆସିିବ ମୁ
ତମର ତାନେ ବଡ ଫ୍ୟାମିଲି ନାଇଁ କି?
ହଁ ଆମ ମାନେ ମୋର ହୋଉଛନ୍ତି ଚାରିଟା ଶାଶୁ ଚାରିଟା ଶ୍ୱଶୁର ଆମେ ସମସ୍ତେ ଏକାଠି ଅଛନ୍ତି। ରୋଷେଇ ଟା ସେମାନେ ଅଲଗା କରିକି ଖାଉଛନ୍ତି ଏତିକି ହଉଛି ଡିଫରେନ୍ସ।
ଆମର ବି ସେଇ ସେମ୍। ମୋର ବି ଯେ ଜଣେ ଶ୍ୱଶୁର ଆଉ ମୋ ଶାଶୁ ନାହାନ୍ତି ସତ ଖୁଡୀ ଶାଶୁ ହାରିକା ପାଖରେ ଅଛନ୍ତି। ହୁଁ।
ହୁଁ ହୁଁ।